ହ୍ୟାଲୋ।
ହ୍ୟାଲୋ ହ୍ୟାଲୋ ଶୁଭୁଚି।
ହଁ କଣ କରିଥିଲୁ।
ଏ ଏଇଠି ଭାତ ବସେଇଥିଲି। ଆଉ ତା ସହିତ କଣ କରିବି ଟିକେ ଭାବୁଥିଲି।
ହଁ ଆଜି ପାଗ ବଢ଼ିଆ ଦେଇଛି ରେ।
ହଁ ପୁରା।
ନା ହଁ ଥଣ୍ଡା ଟିକେ ପାଗ ବର୍ଷା ଛାଡିଛି ନା।
ହଁ।
ହଁ ବର୍ଷା ଛାଡିଛି ଲୁଗାପଟରେ କାଲି ଘରେ ପକେଇକି ଘର ଖାଲି ଗନ୍ଧ। ହ ଘର ଆଉ ଇଏ ନାଇଁ। ଛାତ ଉପରେ ସବୁ ଯାଇକ ସ୍ପିନ, କରି ଶୁଖେଇ ଦେଇକି ଆଇଛି ପବନ ଏତେ ଜୋରରେ ହଉଛି ଯେ କପଡ଼ା ଯେମିତି ଆଉ ପବନ ରେ ଉଡ଼ିବ କି ଆଉ।
ହଁ ଟିକେ କିନ୍ତୁ ଜଗିଥିବ।
ହଁ ମୁଁ ଏଇ ଘରକୁ ତ ପଳେଇ ଆଇଛି। ହଁ ନହେଲେ ସବୁ କେର କେରା ହେଇଯିବ ଆଉ।
ହଁ ଝରକା ପଟେ ଟିକେ ଖାଲି ଲକ୍ଷ୍ୟ ରଖିଥିବ ପଡିଲେ ଦୌଡ଼ିକି ନେଇଆସିବ ଆଉ।
ମୋର ଆଉ ଝରକା କଣ, କିରେ ମୋର ତ ଝରକା ହଉଛି ଶିଡିଘର ଆଉ।
ରୋଷେଇ ଘର ଝରକା ପଟେ ଟିକେ ଅନେଇ
ହଁ ହଁ ହଁ ହଁ ହଁ।
ମାନେ କାମ କରୁଛି କିନ୍ତୁ ପବନରେ ବି ଶୁଖିଯିବ।
ଆଉ ପବନ ଶୁଖି ଏତେ ଜୋରେ ପବନ ହଉଛି। ଲୁଗାପଟ ପୁରା ସର୍ବ ଟେକି ନଉଛି ପୁରା।
କ୍ଲିପ୍ ମାରିଛ ତ? ନହେଲେ କାଦୁଅ କରିଦେବ ଗୋଟେ କଥା, କହିବି ବର୍ଷା। ସେଦିନ ମୁଁ ଯୋଉ ଲୁଗା ଶୁଖାଇ ଥିବି ଯଉ ଓଦା ହେଇଯିବ। ମତେ ପୁରା ମାନେ କୋହ ଉଠେଇ ଖାଲି କାନ୍ଦ ମାଡେ।
ଆଉ କଣ ଏରା କଉଠୁ ଶୁଖେଇବ କହୁନୁ। କାଲି ତ ଏତେ ଯେ ହୁଁ।
ଏରା ତ ହଉଛି ଲୁଗାପଟା। ତାପରେ ଆଜି ରବିବାର ଯେ ଛୁଆ
ଛୁଆ ପିଲାଙ୍କର ହୁଁ ହୁଁ।
ସ୍କୁଲ ଡ୍ରେସ୍।
ହୁଁ। ଯୋଉ ସୋମବାର ଠୁ ଗୁରୁବାର ପର୍ଯ୍ୟ ଶୁକ୍ରବାର ଗୁରୁବାର ପର୍ଯ୍ୟନ୍ତ ଯୋଉ ଡ୍ରେସ ଟା। ମୁଁ ହେରା ଶୁକ୍ରବାର ସଫା କରୁଛି। ଆଉ ଶୁକ୍ରବାର ଶନିବାର ଯୋଉଟା ସେଇଟା ଥାଏ ସେଇଟା କରିଦିଏ ରବିବାରେ।
ମୁଁ ବି ସେମିତି କରିଦିଏ। ମୁଁ ବି ସେମିତି କରିଦିଏ ରଖେନି। ଏ ସପ୍ତାହ ସାରା ଆମେ ଯଦି କୁଆଡେ ବାହାରକୁ ଚାକିରି କରିବାକୁ ଯାଉଥାନ୍ତେ ତାହେଲେ ରଖିଦିଅନ୍ତେ। ଆମେ ତ ଘରେ ଅଛ କାହିଁ ଧୋଇ ନଦେବ।
ହୁଁ ଆଉ ଶୁକ୍ରବାରେ ଯୋଉ ହ୍ୱାଇଟ ଟା ପିନ୍ଧିକି ଯାଇଥିଲା ଧଳା ଟା ସେଟା ତ ପରିଷ୍କାର ହେଇନି ଆଉ ଶନିବାର ତାକୁ ଛାଡିନି ବ ର୍ଷା ଯୋଉ ହେଲା ମୋ ଝିଅ ତୁ ଯା ନା ତୁ ଘରେ ରହି ଯା।
ଛାଡ଼ିନ ବୋଲି ସଫା ଅଛି ତ।
ହଁ ଅଛି ଆଉ ଆଉ ସଫା କରିବାକୁ ପଡିବନି ଆଉ।
ହଁ ଆଉ ଦି ଦିନି ହେଇଥିଲେ। ଅସନା ହେଇଯାଇଥାନ୍ତା। ଏଇ ଝିଅଟା ର ମୋର ପା କାଦୁଅ ହେଇଯାଇଛି। କାଲି ବର୍ଷା ଥିଲା। ନା ଜୋତାଟା ପୁରା କାଦୁଆ ମୁଁ ଜୋତାଟାକୁ ବତୁରେଇଛି ବି ଧୋଇନି। ହଁ ଯାଇଥିଲା କାଲି ପରୀକ୍ଷାଟା ତେର ତାରିଖରେ ନା।
ହୁଁ ହୁଁ ହୁଁ।
ପରୀକ୍ଷା ତେର ତାରିଖରେ ନୁହେଁ କି।
ପଢାପଢି କରୁଛନ୍ତି।
ବହୁ ଢିଳା ବହୁତ ଢ- ଟ୍ୟୁଉସନ ସେ ଯାଉଚି ସ୍କୁଲ ଗୁରୁଜୀଙ୍କ ପାଖକୁ କିନ୍ତୁ ପା- ଏଇଟା ଦେଖ ଆମର ଗୋଟେ ଦାୟିତ୍ୱ ଅଛି ବୋଲି ଆମେ ଯେତେ କାମ ଥିଲେ ବି ମୁଁ ମୁଣ୍ଡଟା ଏଇଠି ରହୁନି। ମାନେ କେମିତି କାମ ଟା ଛିଡେଇ ଦେଇକି ଆମେ ଏଇ କାମ କରିବା। ମୁଁ ମୁଁ ବି ଯେତେବେଳେ ପାଠ ପଢୁଥିଲି, ମୋ ମୁଣ୍ଡ ବି ସେମତି ଥିଲା। ସତକଥା ମାନେ କେମତି ମୋ ପା ପାଠଟା ମୁଁ ପୁରା କମ୍ପ୍ଲିଟ୍ କରିବି। ଆଉ ପ୍ରତି ମୁହୂର୍ତ୍ତରେ କେମିତି ପାଠ ପଢିବି କିନ୍ତୁ ସେମାନଙ୍କଠି ମୁଁ କାଇଁ ସେଇ ଟା ଦେ ଦେଖିବାକୁ ପାଉନି, ନାଇଁ ମୁଁ ଦେଖିବାକୁ ପାଉନି।
ନା।
ସେ ଆଗ୍ରହ ଟା କାଇଁ ମୁଁ ତ ପାଉନି। ମାନେ ମତେ ସାଟିସଫାକ୍ସନ ଲାଗୁନି ଆଉ।
ପାଠ ଥିବ କିନ୍ତୁ ଟିଭି ଆଗରେ ଆଉ।
ପୁରା ଏମତି ବୁଲୁଛନ୍ତି ମାନେ ପୁରା ରିଲାସ୍କରେ ପୁରା, ପୁରା ରିଲାସ୍କ୍।
ହୁଁ।
କିନ୍ତୁ ସେଇଟା ଯ ଆମେ ଯେମିତି ଗୋଟେ - ଦେଖୁନ କଣ ଏନା କାମ ନାଇଁ ତା ଭିତରେ ବି ନାହିଁ ଏଇଟା କିନ୍ତୁ କରିଦବା ଟିକେ- ସେମିତି ଗୋଟେ ସେଇଟା ଆଗ୍ରହ ନହେଲେ ଏଟା କଣ କରିବ। କାହିକି ହଉନି କେଜାଣି ଏଇ ଯଉ ସବୁ ଜିନିଷ ମିଳିଯାଇଛି।
ସେଇଆ ପରା ରୋଷେଇ କଣ ଗ୍ୟାସରେ ନା ଚୁଲି ଫୁଲି ଅଛି।
ନାଇଁ ଗୋଟେ ଚୁଲି ଥିଲା ଯେ ସେ ବାହାରେ ବର୍ଷା ମାଡ଼ ଖାଇ ଭାଙ୍ଗିଗଲା। ଭାଙ୍ଗିଗଲା ମାନେ କଣ କାଠ ଯେହେତୁ ନାହିଁ ସେ ତାର ଥୁଆ ହେଇଥିଲା ଏ ଯୋଉ ବର୍ଷା- ହେଲା ସେ ଭାଙ୍ଗି ଯାଇଛି ଆଉ।
ଉୁଁ ହୁଁ।
ଗ୍ୟାସରେ ହେଇଯାଉଛି ଆଉ।
ହଁ। ଚାଉଳଟା ଯଦି ଅଧିକ ସମୟ ହଉଥିବ ତାର ଗ୍ୟାସ୍ କମ ସମୟରେ ହେଇଯାଉଥିବ ଆଉ ଫୁଟିଲେ ହଉଛି ତ ନ କି? ଫୁଟିକି ଟିକେ ଘୋଡେଇ ଦେେଲେ ହେଇଯିବ। କାଲି ତମର ଗ୍ୟାସ ରେ ହେଇଚି ଆଉ।
ଛାତ ଉପରେ ବହୁତ ଗୁଡାକ କାଠ ଅଛି ନା ତାକୁ ଯଦି ୟୁଜ୍ ନ କରିବ ସେ ପୁଣି ନଷ୍ଟ ହେଇଯିବ।
କରୁଛୁ ପୁରା ସବୁବେଳେ ଆମର ଚୁଲିରେ। ଆମର ଭାତଟା ପ୍ରତିଦିନ ଚୁଲିରେ। କାଲି ଯୋଉ ବର୍ଷା ହେଲା ଛାତ ଉପରକୁ ଯାଇ ହେଲାନି ଏତେ ବର୍ଷା। ମା କହିଲେ ନାଇଁରେ ଗ୍ୟାସରେ କରିଦିଅ।
ହଁ।
ମୋ ଦିଅର କହୁଥିଲେ କହିଲେ କାଲି ପର୍ଯ୍ୟନ୍ତ ଆଜି ବର୍ଷା ଅଛିା କାଲି ପର୍ଯ୍ୟନ୍ତ ବର୍ଷା ଅଛି କାଲି ଦିନଟା ହବ। ଛାଡିଲାଣି ହୁଁ ଆଜି ଗାଁରୁ- ସେ ବାହାଘ ନୁହଁକି ସେଇ କମି ଛାଡି ଯାଉ ହେଲେ ବାହା ଘରଟି ଭଲ ସୁରୁଖରୁରେ ହେଇଯାଉ। ନାହି ହଁ ଗାଁ ରେ କାହାରକି?
ଅଛନ୍ତି।
ହଁ ଶ ସଞ୍ଜି କଣ ପାଇଁ ଆଜି କାହାର ବନେଇ ବାକୁ କହୁଥିଲେ ହଁ ହଁ ହଁ ଆକ୍ଚୃଲି ଆ ହଁ ଆକ୍ଚୃଲି ଅନଶହର ରେ ଥିଲା ବେଳେ କିଛି ଶୁଭ କାମ କରିବା କଥା ନୁହେଁ ଭାବୁଚି। କାରଣ ଠାକୁର କଷ୍ଟରେ ଅଛନ୍ତି, ନା ନାଇଁ କି ଠାକୁର କଷ୍ଟରେ ଅଛନ୍ତି।
ହଁ ହଁ।
ହୁଁ।
ଠାକୁରଙ୍କୁ ବୋଧେ ଜର ହବ କେତେ ଔଷଧ ଖାଇବେ ସେି ଉଠିଲେ- ଆମର ଏଠି ଜଣେ ଖୁଡ଼ି ତାଙ୍କ ପୁଅ ବାହାଘର ହୋଉଥିଲା ଏବ, ହେଲା ସେ ଯାଇଥିଲେ। ପ୍ରଭୁଙ୍କୁ ନିମନ୍ତ୍ରଣ କରିବାକୁ।
ହୁଁ
ଯାଇଥିଲେ ପ୍ରଭୁ ଜଗନ୍ନାଥଙ୍କ ପୁରୀକୁ ନିମନ୍ତ୍ରଣ କରିବାକୁ ତାଙ୍କୁ ଅଚାନକ ନନା ଦେଲେ କଣ କହିଲ ସେ ଯୋଉ ପଣ୍ଡା ମାନେ ଅଛନ୍ତି। ତାଙ୍କୁ ଦେଲେ ହଉଛି ଗୋଟେ କପଡ଼ାରେ ବାନ୍ଧିକି ଗୁଆ ଆଉ ଫୁଲ, ଫୁଲ କଣ ଦେଲେ। କହିଲେ ଆକୁ ନିଅ ତମ ଘରେ ରଖିବ ତମର ସବୁ କାମ ସରିଲ ଦେଇକି ପାଣିରେ ବସେଇବ ତ ଦେଇଥିଲେ। ହଁ ବିଶ୍ୱାସ କରିବୁନି ତାଙ୍କ ବାହାଘର ଟା ଏତେ ସୁନ୍ଦର ଭାବରେ ହେଲା। ମାନେ ଏତେ ମୁଁ ଥିଲି ଯୋଉଟା କି ବାହାଘରରେ ଗୋଟେ
ଆଶୀର୍ବାଦ ସେଇଟା, ଆଶୀର୍ବାଦ ପଣ୍ଡାଙ୍କ ଥ୍ରୁ ରେ ଭଗବାନ ଆଶୀର୍ବାଦ କଲେ।
ପୁଣି ଜାଣିଛ, ଆମର ଏଇ ଯୋଉ ନାହାନ୍ତି ମାଇଚିଆ ମାନେ ତାଙ୍କୁ ତ ବହୁତ ଶୁଭ ମାନା ଯାଏ ନା ତାଙ୍କ ମେହେନ୍ଦୀ ଦିନ ସେ ତାଙ୍କ ଘରକୁ ଆସିଲେ। ଉ ବାହାଘର ନାହିଁ ବାହାଘର ନାହିଁ ସରି, ଯେଉଁ ଆମର ରିସେପସନ ଦିନ ମଣ୍ଡପ କୁ ଆସିଲେ। ପୁଣି ତାଙ୍କର ଯୋଉ ଦିନ ଚତୁର୍ଥୀ ହବ ସେଦିନ ଘରକୁ ଆସିଲେ। ମାନେ ଇଏ ଡାକି ନାହାନ୍ତି ତାଙ୍କୁ।
ଡକେଇ ନାହାନ୍ତି?
ନାଇଁ ଡାକ ନା କିଛି ଡାକି ନାହାନ୍ତି। ପାଖକୁ ତିନି, ଦିନ ଯାକ ଆସିଲେ। ପୁଣି କହିଲେ ତାମ ପୁଅ ବୋଉକୁ ଦେଖା। ସେ କାହିଁ କହନି, ପୁଅୁ ବୋହୁ କୁ ଦେଖା ଦେଖିଲ ଆଙ୍କ ଘରେ ଟେଣ୍ଟ ବନ୍ଧା ହେଇଛି। ହେଲା ଟେଣ୍ଟ ବନ୍ଧା ହେଛି ବୋଲି କଣ ଯହା ତା ପରେ ସେ ପଶିିବେ କି?
ନା ନା
ଏଇଟା ଈଶ୍ୱରଙ୍କ ଦୟା, ଆଉ ତାଙ୍କ କାମ ଏତେ ସୁନ୍ଦର, ଆଉ ତାଙ୍କ ଖାଇବା ଗୁଡା ବହୁତ ବଳିଲା। ଆଉ ତାଙ୍କ ଝିଅ ମାନେ ଟିକେ ବ୍ୟସ୍ତ ହେଇ ପଇଲେ। ଆମେ ବି ବହୁତ ବ୍ୟସ୍ତ ହେଲୁ, ଏତେ ଗୁଡ଼ାଏ ଖାଇବା। ବାହାରର ଖାଇବା ନା ପଇସା ଗୁଡା ସମସ୍ତଙ୍କ ତ ପଇସା ସମାନ। କିନ୍ତୁ ସେ ଖୁଡି ପୁରା ରିଲାକ୍ସ, କହିଲେ ମୁଁ ବା ପ୍ରଭୁଙ୍କୁ କହିକି ଆସିଥିଲି। ପ୍ରଭୁ ଯେମିତି ଭଲରେ ହବ, ସମସ୍ତେ ଏମିତି ଖୁସିରେ ଖାଇବେ। ଆଉ ଯେମିତି ମୋର ବଳି ପଡିବ।
ହୁଁ ହୁଁ ହୁଁ ହୁଁ ହୁଁ ଉଁ
ପୁରା ରିଲାକ୍ସ, ମୁ କହିଲ ଓ ହୋ ମାନେ ଦେଖ ସିଏ ତାଙ୍କ ପ୍ରାର୍ଥନା ଅଲଗା। ଆମେ ଟେନସନ୍ ହେଉଛୁ ଯେ ଖାଦ୍ୟ ଉଡା ଏତେ କାହିଁ ବଳି ପଇଲା।
ସେଆପରା
ଉୁଁ ଲୋକ ଖାଇଦିଅନ୍ତୁ କି ଅବଶ୍ୟ ଲୋକ ସମସ୍ତେ ନେଇଗଲେ କିଛିଟା ନଷ୍ଟ ହେଲା କିନ୍ତୁ ଉ ସେ ସିଏ ପ୍ରାର୍ଥନା କରିକି ଆସୁଛନ୍ତି ପ୍ରଭୁ ଯେମିତି ଖୁସିରେ ସମସ୍ତେ ଖାଇବା ଆଉ ଯେମିତି ମାନେ ମୋର ବଳି ପଡିବ ଖାଦ୍ୟ ଆଉ ପ୍ରକୃତରେ ସେଇ ଆ ହିଁ ହେଲା ଆ ସେଆଡ ନି ମ
ଲୋକ ନ ପାଇଲେ ନ ପାଇଲେ ଖରାପ ଲୋକ ନ ଖାଇକି ଗଲେ ତମ ବାଟ ତମ ଦାଣ୍ଡ ଦୁଆରୁ ବା ଯୋଉଠୁ ବି ହଉ ରିସେସ୍ପନ୍ ହଉ ଲୋକ ନ ପାଇଲେ ଭାରି ଇଏ।
ତାଙ୍କ ଖାଇବା ବି ସମସ୍ତେ ବହୁତ୍ ଶାନ୍ତିରେ ଖାଇ ଛନ୍ତି ବହୁତ୍ ଶାନ୍ତିରେ ଆଉ ପୁରା ଛିନ୍ ଛତ୍ ତ୍ର ଖାଇବା ବହୁ ଛିନ୍ ଛତ୍ର ଖାଇବା ସେଇ ବା ସେମାନଙ୍କୁ ନିମନ୍ତ୍ରଣ କରାଯାଏ ମାଇ ପୂଜା ମାନଙ୍କୁ ଶୁଭ କାମରେ ସେ କିନ୍ତୁ ତିନି ଦିନି ହି ଅଚାନକ ଆସିଥିଲେ ମନୁକୁ ବା। ମନକୁ।
ହୁଁ।
ମେ ଥରେ ଜଣେ ଆସିଥିଲେ କଣ ଗଟେ ଅକେଜନ୍ ଥିଲା ସେଦିନ ଜଣେ ଆସିଥିଲେ। ମୁଁ ନେଇକି ତାଙ୍କୁ ପାଞ୍ଚ ଟଙ୍କା ଦେଲି ସେ ତ ପାଞ୍ଚ ଟଙ୍କା ନିଅନ୍ତିନି ମାନେ ମୁଁ ଭାବିଲି ଏଇଟା ଗାଳି ଦେବେ ଜୋରେ ଆଉ ମୁଁ କହିଲି ଏଇନା ଗାଳି ଦେବେ ଦେଖିଲା ଆଳୁ ସେ ଗାଳି ଦେବ କୁଣି ଏତେ ଖୁସିରେ ନେଇକି ମୁଣ୍ଡୁକୁ ଆଉଁସି ଆଉଁସି ପକେଇଲେ ଆଉ ତାପରେ ଗଲା ବଳୁ
ହ
ଯେତେବେଳେ ସେ ଆମ ଏଇ ମେନ୍ ଗେଟ୍ ରୁ ଆଉ ବାହାରେ ଗୋଟେ ଗେଟ୍ ଅଛି ସେ ଯାଏ ଗଲେ ତାଙ୍କ ଅନେଇବାଟା ମତେ କେମିତି ଟିକେ ଅଲଗା ଅଲଗା ଲାଗିଲା ମାନେ ପୁରା ଏମିତି ଯେମିତି ତି ମା ବାପା ଗଲା ବେଳୁ ଉଁ ଅନାନ୍ତିନି ବୁଲି ବୁଲି ବୁଲି ବୁଲି ପୁରା ସେମିତି ହଁ ଅନେଇ ଅନେେଇ ଅନେଇ ଅନେଇ ମାନେ ଗଲେ।
ହୁଁ ହୁଁ।
ମାନେ ଅନେଇ ଅନେଇ ଗଲେ ମାନେ ସେତେ ବେଳକୁ ତ ଜାଣି ପାରୁନୁ କଣ ଘଟ ଟିଛି ବୋଲି ତାପରେ ପ ପଛରେ ହଁ ଯେତେବେଳେ ଆମ ଆଗରେ କିଏ ଗୋଟେ ଆସେ ଭାରେ ସେତେବେଳେ ମୁଣ୍ଡରେ କିଛି ପଶେନି।
ହୁଁ ହୁଁ ହେ ନାଇଁ ଯେ ପଛରେ ହେଟା ମଣ୍ଡରେ।
ପଛେରେ ପସେ ଆରେ ସିଏ କିଏ କଣ ଏମିତି କାଇଁ ହେଲା
ହୁଁ।
ହଁ ବା ଏମିତି ମୁଁ ବା ଇଏ କରିଛି।
ହୁଁ ଆଜି କଣ ତରକାରୀ କରିବୁ?
ତରକାରୀ କଣ କରିବି ଭାବିନି ଭାତ ଟା ବସେଇଛି ଏ ତମ ସହିତ କଲ୍ ଟା କାଟି ସାଇଲେ ପରିବା ସବୁ ଅଛି ମୁଁ ଭାବୁଛି ଯାଉଛି ଡାଲି କରିଦେବି ଇଏ ଟିକେ ମାନେ ଆଳୁ ସିଝା ଆଉ ଟମାଟ ସିଝା ଭଲ ପାଉଛନ୍ତି ବଡ଼ି ଆଉ ବାଇଗଣ ଟିକେ ଭାଜିଦେବି। ତରକାରୀ କରିବିନି ଏ କାମ ଗୁଡା ଆଛି ଯାଉଛି କରିବି।
ହୁଁ।
ଆଉ ତରକାରୀ କଲେ ଏନା ସମୟ ଯିବ ମୋର ରାତିକି ଯାହା କରିଦେବି ସନ୍ଧ୍ୟା ବଳ ପୂର୍ବରୁ।
ହୁଁ।
ଦିନରେ ଯଦି ସାଧା ହେଲା ରାତିକି ଟିକେ କଣ ଏଇ ସବୁ ପରିବା ଅଛି ମିଶେଇକି ଟିକେ ବୁଟ ମଟର ପକେଇ ଟିକେ ଏ ନର୍ମାଲ ଘାନ୍ଟ। ତେଲ ମସଲା ବେଶୀ ନାହିଁ ସେଟିକେ ଭଲ ଲାଗିବ ଉ।
ହୁଁ।
ଏଇୟା କରି ବାଇଗଣ ଗୁଡା ଅଛି ତ ବଡ ବଡ ବାଇଗଣ ଗୁଡା।
ହଁ ହୁଁ।
ଭାଜି ଦେଇଉଛି ତା ତେଲରେ ଆଉ।
ହୁଁ।
ଏଇୟା କରିବି ବୋଲି ଭାବିଛି ସେ ଟିକେ ଜଲଦି ହେଇଯିବନି କି।
ହଁ ଜଲଦି ହେଇଯିବ। ଯେତେ ଶୀଘ୍ର ହବ ଟିକେ ସମୟ ମିଳିଯିବ ହାତରେ ଆସିବ ସମୟ ଆସଯିବ।
ମୁଣ୍ଡଟା ଆଧିକା ରହୁଛି ମାନେ କେମିତି ସବୁ କାମ ଛିଡେଇକି କାମଟା ବସିକି କରିବି।
ହୁଁ।
ଜାଣିଚ ଅପା ମାନେ ଆମ ଗାଁ ରେ ଗୋଟେ ଝିଅ ଟିଏ ଏତେ ଏକାଗ୍ରତାରେ କରୁଛି ଯେ ଦିନକୁ ପାଞ୍ଚ ହଜାର।
ହୁଁ।
ହଁ ଏଇ ଏ ଏଇ କାମଟା ଯିଏ ଆରମ୍ଭ କରିଛି ଆମର ହେଡ ଯିଏ କାଲି ସେ ମତେ ଫୋନ କରିଥିଲା। କହିଲା ଆଉ ମାସେ ଦେଢ ମାସ ସମୟ ମାସେ ଦେଢ ମାସ ସମୟ ତା ଭିତ ରେ ଯେ ଯାହା କରିବ ଯେତେ କରିପାରିବ ଖାଲି ନେଟ ସାଥ ଦେଲେ ହେଲା। ଆଉ ତମେ କରିପାରିଲେ ହେଲା। ସେ ଝିଅ ପୁରା ଏକାଗ୍ରତା ରଖି କରୁଛି, କାଲି ମୁଁ ଆମ ଝିଅକୁ ପଚାରୁଥିଲି ଝିଅ ସେ ଏତେ କରୁଛି ନା। କହିଲା ସେ ଖାଲି ନିତ୍ୟକର୍ମ ଛଡା ଆଉ କିଛି କରୁନି। ଆଉ ପର ଡେ ପାଞ୍ଚ ହଜାର ହେଲେ ମାସକୁ କେତେ ହେଲା ଦେଢ ଲକ୍ଷ ଗୋଟେ ଅ ଅଫିସର ର ଦେଢ ଲକ୍ଷ ଟଙ୍କା ଦରମା ନାହିଁ।
ହୁଁ।
ସେ ମାସେ ଦୁଇ ମାସ ପାଇଁ ହଉ ପଛିକା।
ହୁଁ ତାପରେ ଆସିବନି ବୋଧେ କାମ ନାଇଁ।
ନାଇଁ ଆସିବ ଅଲଗା କମା ଆସିବ। ଅଲଗା କାମ ଏଇଟା ଏଇନା ମାସେ ଦେଢ ମାସ ପାଇଁ ଅଛି ଟ୍ରାନ୍ସ୍ ସ୍କିପସନ ଟା। ତେଣୁ ଏଇଟା ତମେ ଗପଟା ସାରିକି ସେ ଆଗକୁ ବଢିଯା ଆଉ।
ହୁଁ।
ଗପଟା ସାରି ଦେଇକି ଆଗକୁ ବଢିଯା ଏଟା ଈଶ୍ୱରଙ୍କ ଦୟା ଲୋ ଅପା ଆମ ପାଇଁ।
ନା କି।
ମାନେ ଈଶ୍ୱରଙ୍କ ଦୟା ହଁ।
ହୁଁ ଠାକୁରଙ୍କ ଦୟା ନୁହଁ ଆଉ କଣ। ବହୁତ ଠାକୁରଙ୍କ ବି ମୁଁ ସବୁବେଳେ ଇଚ୍ଛା କରେ ଯେ ପ୍ରଭୁ ଘରେ ବସିକି ମୁଁ କିଛି କରିବାକୁ ଚାହୁଁଛି ବାହାରକୁ ତ ମୁଁ ଯିବିନି ଛୁଆ ପିଲା ଘର। ବାବା ମା ଶାଶୁ ଶଶୁର ସମସ୍ତେ ଅଛନ୍ତି ବାହାରକୁ ମତେ ଯିବାକୁ ଭଲ ଲାଗେ ମୁଁ ଟିକେ ହୋମଲି ହମସିକ୍।
ହଁ ତାପରେ ଅପା କଣ କହିଲା ଆମର ଝିଅ ନା ଆମକୁ ଘରେ ରହିବାକୁ ହିଁ ପଡିବ। ପ୍ରତ୍ୟ ଗୋଟି ଜିନିଷ ଲକ୍ଷ୍ୟ ଦବାକୁ ହିଁ ପଡିବ।
ଦୁିଧିଆ କହିଲ ମୁଁ ଯଦି କହିବି ମୋ ଝିଅ ଆସିବା ପୂର୍ବରୁ ମୁଁ କଣ ମୋ କାମକୁ ପଳେଇବି।
ହବନି ହବନି ତାପରେ ଆସିଲା ପରେ ହଉ। ହଉଲ ଅପା ମୁଁ ଟିକେ ରଖୁଛି ଆଉ ଗୋଟେ ପରେ କଥା
ହଉ ହଉ ହଉ ପରେ କଥା ଜୟ ଗୁରୁ।
ହଁ ଜାର।